ହ୍ୟାଲୋ।
ହ୍ୟାଲୋ। ହ୍ୟାଲୋ। ହଁ ଶୁଭ ଶଖାଳ। ଆଉ କଣ? ଏଇ ଉ ଉପମା ତରକାରୀ। ହଁ। ଏ ମୁଁ ମେଡିସିନ ଟିକିଏ ଖାଏ ତ। ସକାଳୁ ମେଡ଼ିସିନ୍ ଟିକିଏ ଖାଏ। ସେଥିପାଇଁ ମେଡ଼ିସିନ୍, ଗ୍ୟାସ୍ ମେଡ଼ିସିନ୍ ଖାଇକିରି। ଖାଇକିରି ତାପରେ ଟିକିଏ ପ୍ରେସର ମେଡ଼ିସିନ ଟା ଖାଏ ତ, ସେଥିପାଇଁ ସକାଳୁ ଟିକିଏ ଖାଇଦିଏ ଆଉ। ଆଉ'ଆପଣଙ୍କର କଣ ପୂଜା ପାଠ ସରିଲାଣି, ଗାଧୁଆ ପାାଧୁଆ?
ହଁ, ହଁ ସକାଳୁ ପୂଜା ସରିଲାଣି। ପିଲାମାନେ
ହୁଁ, ହୁଁ। ଟିଫିନ, ଫିଫିନି ସବୁ ହେଇ ଥିବ। କତ, ଛୁଆ ଟିଫିିନ ନେଇକି ଯାଇଥିବେ।
ହଁ, ଦି ଜଣ ଏଇ ପିଠା କାଲି କରିବା ପାଇଁ, ଚିତଉ ପିଠା ଆଉ। ସେଇଆକୁ ଚକୁଳି କରିଦେଲି। ଆଉ ଟିକ, ଆଣରେ ଆଉ।
ଓ ହୋ। ମାନେ ମାନେ ଚିତଉ ଆଣରେ ଚକୁଳି କରିଦେଲେ?
ହଁ ହଁ। ସେଇ ମାନେ, ଖାଲି ଯୋଉ ଚିତଉ ପିଠା ରେ କଣ ନଡ଼ିଆ ଅଧିକ ପକା ହୁଏନି? ଚାଉଳରେ।
ହଁ।
ତ ସେଇଆକୁ ସ କାଳୁ ଚିତଉ ନକରି, ତାକୁ ଚକୁଳି କରିଦେଲେ, ତାକୁ ସେ ପୁରା ନରମ ନରମ ତୁଳା ଭାଲିଆ ଚକୁଳି ହେଇଯାଉଛି ଆଉ।
ଓ ମାନେ ସେଇଆାକୁ, ଟିକେ ମାନେ ଏ ଯୋଉ ଚିତଉ ପାଇଁ ଟିକେ ପତଳା ଆଣ, ତାକୁ ଟିକେ ମୋଟା ଆଣ କରିକି, ସେମିତି ଚକୁଳି ଭଳିଆ କରିଦଉଛନ୍ତି।
ହାଁ ହାଁ।
ଆମ୍ବଳା ଫାମ୍ବିଳା ଲାଗୁନି?
ନା, ନା ଫ୍ରିଜ ରେ ରଖିଦେଇଥିଲି ନା।
ଓ ହୋ।
ଚିତଉ ପିଠା କଣ କିି, ପୁର ଦେଇକି ଦେଲେ, ଭଲ ଲାଗିବ ଖାଇବାକୁ।
ଚିତଉରେ ପୁର ଦିଆହୁଏ।
ହଁ ହଁ। ଉପରେ ଟିକେ ନଡିଆ ପୁର, ପୁର ଦେଇଦେଲେ ଭଲ ଲାଗେ। ସେଇ ଚିତଉ। କଣ ହେଲା?
ଇନ ର କେମିତିଆ ହୁଏ। ତା ଉପରେ ପଡିବ ଏ ଯୋଉ ଆଣ ଉପରେ।
ହଁ, ହଁ। ଆଣ ଉପରେ ଟିକେ ଏ ନଡିଆ, ଚିନି, ଗୋଲମରି ଚ, ଗୁଣ୍ଡ ଟିକେ ପକେଇେ ଦେଲେ, ସେ ମାନେ ବଢିଆ ଲାଗିବ ଆଉ।
ଏ ଗୋଟେ ଫେ ସେ ଆଣ ପକାଇଦବ, ତା ଦେହରେ ଟିକେ ପୁର ଦେଇଦବ ତାପରେ, ଆଉ ଟିକେ ଆଣ ଦେଇଦବ।
ହଁ ଆଉ ଚିତୋଉ ପିଠା ବି କରାହେଲେ ତା ଦେହରେ ଟିକେ ନାଗୁ ଯଦି ଆମର ଯୋଉ
ହ
ଗ୍ରାଇଣ୍ଡଡିଂ ଚାଉଳ ନଡିଆ ତା ଦେହରେ ଟିକେ ନାକୁ ଅଳ୍ପ ଦି ତିନି ବିରି ପକେଇ ଦବ ଆଉ ତା ଦେହରେ ଟିକେ ଖାଇବା ଶୋଡା ଲୁଣ ପକେଇ ଚିନି ପକେଇ ଗୋଳେଇବ ସେ ପିଠାଟା ବଢିଆ ଲାଗେ।
ଏଇ ଯୋଉ ଚିତୋଉରେ? ମାନେ ନଡିଆ ଚାଉଳ ଦେହରେ ଆଉ ଟିକେ ବିରି ଆଉ ଟିକେ ବିରି ପକେଇବ ଆଉ ଖାଇବା ଶୋଡା଼ ପକେଇବ?
ହଁ ବିରି ଟିକେ ମାନେ ଅଳ୍ପ ଦି ଚାମଟ୍ ଖଣ୍ଡେ ଅଳ୍ପ ବିରି।
ପାଖ
ପିଠାଟା ଉଠିବନି ପୋଡିଯିବ ତଳୁ। ଦବ ସେ ଚିନି ଖାଇବା ଶୋଢା
ହୋଉ ଇଏ ଗୋଟେ ନୂଆ ପ୍ରକାର ଚିତୋଉ ଭୁ ଶିଖିଲି ଜାଣିନଥିଲି ଗୋଟେ ନୂଆ ପ୍ରକାର ଚିତୋଉ। ଆମର କଣ ଖାଲି ସେଇ ନଡିଆ ଚାଉଳକୁ ଟିକେ ବା ଟି ଦିଅନ୍ତି, ନଡ଼ିଆ ଚାଉଳକୁ ବାଟିକିରି ସେଇଟା ଟିକେ ଆଗରୁ ବାଟିିକି ରଖିଦିଅନ୍ତି ସେଇଟାକୁ ଟିକେ କରନ୍ତି ଖାଲି ଆଉ। ଭଲ ସପଟ ହୁଏ ଖାଲି ସେଇଟା ହୁଏ।
ଜଣ ଜଣଙ୍କ ଫୁଲେନ୍ ପିଠାଟା ଫୁଲେନି ନା ଜଣ ଜଣଙ୍କର ଏମତି କଲେଠୁ ଫୁଲେ।
ନା ଫୁଲେଇ କଣ କହିଲେ ଟିକେ ଯଦି ଆଗରୁ ବାଟିଦେଲେ ଟିକେ ନଡିଆ ଅଧିକା ହେଲେ ସେ ଫୁଲେଇ ଭଲ। ହ ଆଉ ଇଏ ଟିକେ ଯୋଉ ବିରି କୋଉଚ ପକେଇଦଲେ ଇଏ ଟିକେ ଆଉ ଫୁଲଥିବ ଆଉ। ମାନେ ତାର ଟେଷ୍ଟେ ଟିକେ ଅଲଗା ହୁଅନ୍ତା ସ୍ୱାଦଟା ଟିକେ ଅଲଗା ଆଉ।
ହୁଁ ହୁଁ ହୁଁ।
କିନ୍ତୁ ଏଇଟା ଭଲ ଲାଗିଲେ ହଁ ଏଇ ଟା ଭଲ ଯେ ପୁରଦିଆ ପୁ-ଟିକେ ଭଲ ଲାଗିଲା ଯେ ମାନେ ପୁର ଦିଆହେଲେ ସେ ମିଠା ମିଠା ଲାଗିଲା ସେଇଟା ମୁଁ ଜାଣିନଥିଲି ଏଇ ଗୋଟେ ନୂଆ ପ୍ରକାର ବନେଇ ଆଉ।
ଗୋଟେ ଲେଖନା
ହ ହଁ ଏଇଟା କଣ ଆମର ଯେମତି ବୁଢା ଯୋଉ ବୁଢା ଚକୁଳି ଏଇ ଟାଇପର ହୁଏ ଯେମ ବିରି ଚାଉଳ ବାଟିକିରି ବିରି ଚାଉଳ ବାଟିକିରି ତା ଦେହରେ ସେମତି ଆଣ ଦେଇଦେଲେ କିଏ କିଏ ମିଶାଇ ଦିଅନ୍ତି କିଏ କିଏ ପୁର ତା ଦେହରେ ମିଶେଇ ଦିଅନ୍ତି ଯୋଉ ନଡ଼ିଆ, କଦଳୀ ଛେନା ସବୁ ଗୋଲମରିଚ ସବୁ ତା ଦେହରେ କିଏ କିଏ ମିଶେଇ ଦିଅନ୍ତି ଆଉ କିଏ କିଏ ଅଲଗା ଯୋଉ ରଖନ୍ତି। ଆଗ ସେ ଯୋଉ ମାଣ ବାଟଟାକୁ ଦେଇଦିଅନ୍ତି। ତା ଉପରେ ପୁର ଦେଇଦେଇକି ତା ଉପରେ ଆଉ ଆଣ ଦେଇଦିଅନ୍ତି କିନ୍ତୁ ବିରି ଚାଉଳଟା ମାନେ ବାସି ହବନି ସା-ମାନେ ସେ ସାଙ୍ଗେ ସାଙ୍ଗେ ମୋଟା ହେଇଥିବ ଟିକେ ଅଧିକା ବିରିଥିବ ସାଙ୍ଗ୍ ସାଙ୍ଗ୍ ବଟା ହୋଇ ଦି ଘଣ୍ଟା ଖଣ୍ଡେ ଆଗରୁ ବାଟିକି ରଖିଥିବ। ଉଁ ସେଟା କର ଆ ସେଇଟା ଆମର ବୁଢା ଚକୁଳି ହୁଏ।
ହଁ ସେଇଟା ବଢିଆ ଲାଗେ ଏଇ ସାମ୍ବର ଦଶମୀ ପାଇଁ ହୁଏ ଆଉ, ନା?
ସେଇଟା ବଢିଆ ଲାଗେ ଇଏ ଚ ଚିତୋଉ ଗୋଟା ତା-ଏମତିଆ ବି ମ-ଭଲ ଲାଗିଲା ଏଇ ଗୋଟିକ ବି କଲେ ହବ ଏଇଟା ଟ୍ରାଏକ-ଦେଖିଆ ଚେଷ୍ଟା କରିବା ଏମତିଆ ବନେ ଆ ଆଉ
ହଁ କାଇଁ ଏବେ ଯୋଉ ଯୋଉ ଇଏ ପିଠା ଯୋଉ ଦପମ ପିଠା ହୋଉଚି ସିଏ ବି ପଚାରଲେ ହୁଁ
ଏ ଯୋଉ ପଦମ୍ ହଁ ସେଇ ପିଠାଟା ମୁଁ ଜମା ସେଟା କେମିତି ହୁଏ ମତେ ବି ମୁଁ ଖାଇଥିଲି କଣ କହିଲ ମତେ ଗୋଟେ ପିଲା ଆଣି ଦେଇଥିଲା ଆମେ ଯଦି ଲୁ ପାରନ୍ତିନ୍ତ ଆମର ପଡ଼ିଶା ଘର ତାଙ୍କର ଆସିଥିଲା ସେୋତେ ଦିଟା ଦେଇଥିଲା ମୁଁ କହିଲିଟା ପଦ୍ମ ପଦ୍ମ ପୀଠା ନା ପଦ୍ମ ପୀଠା ସେଇଟା ଜାଣିଛ କେମିତି ହୁଏ?
ହଁ କଦମ୍ବ ପିଠା। ସେଇ ଯୋଉ ଆମର କରୁନ କି ଆମର ପି ଚାଉଳ ଅଛି ପିରି ଚାଉଳକୁ ଯୋଉ ଚାଉଳ ପ ଖାଇ ସେତିକିଣ୍ଡଣ୍ଡ କରତରେ ତାକୁ ଗୁଣ୍ଡ କରିଦୁଣ୍ଡିମିତି ଆମ ମ ା ପିଠା କର ନେଇ ମ ଯୁ ଆମ ଖବଳ ମନ ଚାଉଳ ମୁଣ୍ଡାାଉଳେରେ ପୁରବ ଯ ହ ମୁଇତ ବିଛି ଦପ ଯ ନଆ ବିରିୟାନୀ ଚାଉଳ ନୁହେଁ କି ବିରିାନୀ ଚାଉଳ ଅଧଘଣ୍ଟା ଭପରୁ ବତିବ କି ଯେତେବେଳେ ମାନେ ଗଢି ସାରିବ ପିଠା ସେ ବିରିୟାନି ଚାଉଳ ଦେଇ ତାକୁ ଗଢେଇ ବଢେଇ ଦେଇକି ତା ଦେିହ ମୁଣ୍ଡ ଲାଗିଗଲା ସେଇ ଚାି ବୁଡ ରାୋଡୁେଇବାେଇ ଦେଲେ ସେ ଚାଉଳ ଟା ବେଇ ଦେଲେ ଭାତ ଭଳିଆ ହେଇଯିବନି
ଚାରିପଟେ ସବ ଲାଗିଯିବ କଦମ୍ବ ମିଠା।
ହଁ ସେଇଟା କଣ ହେଲା କ ମାନେ ପୁରା ଏଇ ଯେଉଁ ମଣ୍ଡା ପିଠା ଠାରୁ ସେଇଟା ପୁରା ସବ ପୁରା ମାନେ ବହୁତ ଇଏ ଥାଏ ମାନେ ବହୁତ କଅଁଳିଆ ଲାଗେ।
ଲୋକ ଆଗରୁ ଚାଉଳ ଗୁଣ୍ଡରେ କହ କି ମାନେ ପୁରା ଟଟା ଚାଉଳ ଟା ତା ଆଗୁଆ ବାଟି ଦେଇକି ଏକାଥରେ ତାକୁ ଜନ୍ତ
ମାନେ ଚାଉଳ ଟାକୁ ଚାଉଳକୁ ଭାଜିକରି ଗୁଣ୍ଡ କରି ଜାଣନ୍ତି?
ନା ନା ମୁଁ କହିଲି ଆଗରୁ କଣ କି ଚାଉଳ ଗୁଣ୍ଡରେ କେତେ ପିଠା ହଉନଥିଲା ଯେତେ ସବୁ ମାନେ ପିଠା ହୁଏ ସ ଚାଉଳ ଗୁଣ୍ଡ କରି ଜନ୍ତ ଏବେ କଣ କି ଚାଉଳକୁ ବାଟି ଦେଇକି ଜନ୍ତୁଛନ୍ତି।
ଓହୋ ସେ ବାଟି କିରି
ଯଦି ଲାଗୁଣ ଆଉ କୋଉଠି ଟିକେ ହେଲେ ବି ଯୋଉ ଭଣ୍ଡା ମଣ୍ଣ୍ଡା କିଛି ରହୁନି। କେତେ ସୁନ୍ଦର କି ଯ ଫିଲ୍ ଯାଉଛି।
ଯେମିତିତି ସେଟା ବି ବାହାରେ କଣ ଲାଗୁଛି ପାଟିକି ଯୋଉ ବୁଢା ବୁଢା ଲୋକ ଖାଇବାକୁ ବାହାରେ କଣ।
ହଁ ଏବେ ତ ସୁଜି ରେ ହେଇଯାଉଛି ଯୋଉ ମଣ୍ଡାପିଠା ବଢିଆ ଲାଗୁଛି।
ହଁ ସୁଜିରେ ହଉଛି ଯେ ସୁଜିରେ ତ ଆମେ ଆଉ ଚାଉଳ ଚଣରେ କରନୁ ସୁଜିରେ କର କିନ୍ତୁ ସି ଟିକେ ଟାଣ ରହୁଛି ଏଇଟା କିନ୍ତୁ ସେ ଯୋଉ ଦେଇଥିଲେ ଆମକୁ ଥରେ ତା ପୁରା ଏତେ କଣ ଲାଗିଲା କଟିକି ମାନେ କହିବା କଥା ନାଇଁ ମୁଁ ସେଟ ଭାବୁଥିଲି ମୁଁ ବୋଲି ତ ଆଁ ଯାହା ଭାବୁଥିଲି ଯେ ମୁଁ କହିଲ ଏଇଟା ବୋଧେ ବାଟିକିରି କରିଛନ୍ତି ଏହା ଭାବୁଥିଲେ କିନ୍ତୁ ତାକୁଉ ପଚାରିନି ତାଙ୍କୁ କେବେ ଯେ ମତି ପିଠା ଟା କେମିତି କରିଥିଲ ସେ କିନ୍ତୁ ମତେ ଲାଗିଲା ଯେ ସେ ବାଟିକ କରିଥିବେ ବୋଲି।
ହଁ ସେ ବଟା ହେଇ ଏବେ ଦେଖୁନ ପୋଡ ପିଠା ବି ପୋଡ ପିଠା ବି କରୁଛନ୍ତି ଆଗରୁ ଆମେ ପୋଡ ପିଠା ଆମେ ଦେଖିଛୁ ଯେତିକି ମୁଁ ଆମ ବୋଉ କରେ ଯଉ ଚାଉଳ ଗୁଣ୍ଡ କରିକି ତାକୁ ଜନ୍ତିକି ପୋଡ ପିଠା କରିଦୁ ସେଠ ସବୁ ପୋଡ ପିଠା ବି କରିଦଉଛି। ମାନେ ସେ ଏମିତି ବାଟି ଦେଇକି ଜନ୍ତି ଦଉଛି
ହଁ ମୁଁ ସେଇଟା ମୁଁ ବି ପୋଡ଼ପିଠା ଟା ମୁଁ ମାନେ ଛୁଆ ବେଳକୁ ବି ମୁଁ ସେଇଟା ବହୁତ ବାଟିକିରି କରେ ମାନେ ମତେ ତ ଆସିନଥିଲା ମୁଁ ବହୁତ ତ ଗାଁରେ ସବୁ ଚାଉଳ ଫଳ ବାଟି କର ମାନେ କରନ୍ତି ମୋର ଟିକେ କଣ ରୋଷେଇ ରୋଷେଇ ଆଇଡିଆ ଅଛି। ମୁଁ ସେବେ ଯେତେବେଳେ ମାନେ ମୋ ବାହାଘର ହେଇନଥିଲା ମୁଁ କେତେବେଳେ କଥା କହୁଛି ଦୁଇ ହଜାର ଉଁ ଅନେଶ ମସି୍ୟା କଥା କହୁଛି ବାତ୍ୟା ପର୍ବ ଦୁଇ ହଜାର କଥା ଦୁଇ ହଜାର ଏକ ଦୁଇ କଥା କହୁଛି ସେବେ ହଁ ଯେ ମୁଁ ବି କହି ତଲେ କେତେ ଆମ ମୋ ବୋଗ କିବହୁତ ସମସ୍ତେ ଚାଉଳ କରୁଛନ୍ତି ସେତେବେଳେ ସବୁ ଦହି ଫହି ପକେଇକି କରନ୍ତି। ସେଇଟା ମତେ ଭଲ ଲାଗେନି କିନ୍ତୁ ଚାଉଳ ନଡ଼ିଆ ବାଟିଦେ ତାକୁ କ୍ଷୀରରେ ଜନ୍ତିିକିରି ଆମର କର ସେ ଆମ ଭାଇ ସେ ମୋ ଭାଇ ଭଲ ପାଆନ୍ତିିନନି ପୋଡ ପିଠା ସେଇଟା କିନ୍ତୁ ମୁଁ କିଲି ମତେ କିନ୍ତୁ ଆ ମୁଁ ତତେ ଯେମିତିଆ କୋହୁଚି ତୁ ଏଇଥିରେ ଏଇଥିରେ କର ସେ କିନ୍ତୁ ନଡିଆ ଖିର ଏମିତି ସବୁ ସେମିତି ମୁଁ ତାକୁ କହିଲି ତୁ ଏମତି ଏମିତି
ଏବେ ଆପଣ କର ଏବେ ଆପଣ କରିପାରୁଥିବେ ତ?
ହଁ ଏବେ କରିପାରୁଚି ମୁଁ ସେତଳେ ଯନ୍ତଟା ଜାଣିନଥିଲି ସେ ଯନ୍ତାଟା କେମିତି ମୁଁ କିନ୍ତୁ ମୋ ବୋଉ କହିଲି ତୁମ ମୁଁ କେତେ କେତେରେ କେତେ ସେଟା ମୁଁ ଜାଣିନଥିଲି ଯେ ସେ କହିଲା କେତେ ମୁଁ ଯେତେ ଯେମିତି କରୁ ଘରେ ସେମିତି କର କିନ୍ତୁ ତା ଜାଗାରେ ତୁ ଯୋଉ ଚୁନା କରିଚୁ ସେଇରା ନକରି ନଡ଼ିଆକୁ ଚାଉଳକୁ ବାଟିଦେ ସେ ତାର ହୋଉ ସେ ଯେତେବେଳେ ନଡ଼ିଆକୁ ତାର ବାଣ୍ଟି ଦେଲା ସେଠୁ ଗାଁରେ ତ କ୍ଷୀର ଘରେ ଘରେ ସେଟୁ ଗାଈ ତାକୁ ଆଣିକି ତା ଦେହରେ ମୁଁ କହିଲି ନଡିଆ ଗୋଟେ କାଟି କାଟି ପକେଇଦେ କାଜୁ କିସମିସ୍ ଟିକେ ପକେଇଦେ। ଜନ୍ତି ଦେ ସେଟା ଜନ୍ତିିକରି ସେଇଠି ସେଟା ପୋଡିଦେ ଗୁଜାରାତି ଗୁଣ୍ଡ ଏତେ କଣ୍ଡେ ଗୋଲମରିଚ ଗୁଜୁରାତି ପୁଳାଏ ଖଣ୍ଡେ ପକେଇ ଦେଲୁ ଆଉ ତାପରେ ସେ ଏତେ ସୁନ୍ଦର ନାଗିଲା ପୁରା ଯେମିତି ଛେନା ପୋଡ ଭଳିଆ ଆଉ କଣ ସେ ମୋ ଭା ଇ ଜମା ସେ ପିଠା ଖାଏନି ସିଏ ସେଦିନ କେତେ ମାନେ ଫାଷ୍ଟ ଗୋଟେ ମୁଁ ବୋଉ କହିଲା ତୁ କଣ ଜାଣିଚୁ କୋହୁଚୁ ମୁଁ ଗୋଟେ ଅଳ୍ପ କରିଥିଲା ଆଉ ପୁରା ସମସ୍ତେ ମାନେ ସେ ଏତେ ଭଲ ଲାଗିଲ। ସମସ୍ତେ ଖାଇଦେଲେ ଆଉ ତାପଠାରୁ ତ ସେମିତିଆ ପିଠା କରା ହୁଏ ଆଉ ଆଉ କହିବେ ସେମିତି ଯୋଉ ଆଗରୁ ବୋଉ ହେରିକା କଣ ଦହି ପକେଇକରି କରୁଥିଲେ ସେ ଏତେ ବଡ ବଡ ଗୁଡ ନଡିଆ ସବୁ ପକେଇକିରି। ତାପଠାରୁ ସେଇଆକୁ ଆମର ସବୁବେଳେ ପ୍ରାୟ ସେ ନଡ଼ିଆ ସେଇ ଯେଉଁ ଯନ୍ତାଟା ହୁଏ।
ସେମିତି ପୋଡପିଠା କରିଦେ।
ହଁ କରିଚନ୍ତି ଏବେ ତ ଆଉ ସବୁ ଗାଁ ରେ ଆଉ କେହି ନାହାନ୍ତି। ଘରୁ ପଳେଇଲେ ଯୋଉ ସବୁ ବାହାରେ ମୁଁ କିନ୍ତୁ ପାରାଦ୍ବୀପରେ ତ ଏମତି ବନାଏ ଯୋଉ ଛୋଟ ଯୋଉ ମୋର ନନଷ୍ଟିକର କଡେଇଥିଲା ମୁଁ ସେମିତି ଅଳ୍ପ ଛୋଟକରି ଜନ୍ତିିକିରି ସେମିତି ବନେଇ ଦିଏ। ଏତେ ଯୋଉ ଗ୍ୟାସରେ ସେମିତି ସିମରେ ଦେଇକିରି ସେ ହେଇଯାଏ ସେ ବଢିଆ ପିଠା ହୁଏ।
ଏବେ କଣ ସେଇ ମାନେ ନନଷ୍ଟିକ ତାୱାରେ କରନ୍ତି ନା ପ୍ରେସର କୁକରରେ କରୁଚନ୍ତି।
ହଁ ପ୍ରେସରରେ କରେ ଯୋଉଟା ଗୋଟେ ଚଉଡାଳିଆ ପ୍ରେସର ଅଛି ଗୋଟେ ଛୋଟ ମାନେ ତିନି ଲିଟରଟା ସେ ସେଟୁ ବୋହୁତ ଚଉଡା କିନ୍ତୁ ମାନେ ଉଚ୍ଚାରେ କମ ଅଛି। ସେଥିରେ ଭଲ ହୁଏ ବେଶୀ ବଡ ମୋଟା ହୁଏନି। ଆଉ ବେଶୀ ବି ପତଳା ହୁଏନି ଭଲ ମିଡିୟମର ବଢିଆ ପିଠା ହୁଏ ମୁଁ ସେଇଥିରେ ବନାଏ। କଦଳୀପତ୍ର ତଳେ ଦେଇକିରି ଉଁ ହୁଁ ହୁଁ ସେଇ
ହୋଉ ମୁଁ ପଚା-ପଚାରିବି କେମତି କଣ କର
ଆଜ୍ଞା। ହୋଉ ତାହେଲେ ଫେରେ ଆଉ ଭଲ ଲାଗିଲା କଥା ହେଇକିରି।